ହଁ।
ହ୍ୟାଲୋ। କଣ କରୁଛନ୍ତି?
ଏଇ ଶୋଇଥିଲି ଏଇନା ଉଠିଲି ଆଉ।
ବର୍ଷା ବର୍ଷା ହେଇଛି ନା?
ହଁ ବର୍ଷା ଟିକେ ଟିକେ ମାନେ ଉଠେଇଥିଲା ଜୋରରେ ଘଷିକି ଘଡ଼ଘଡ଼ି ଚଡ଼ଚଡ଼ି ମାରିକି। କିନ୍ତୁ ଟିକେ ଟିକେ ହେଇକି ଆଉ ଗଲା ଆଉ ଏତେ ଜୋରରେ ହେଇନି। ତମ ଆଡ଼େ ବର୍ଷା ହେଇଛି କି?
ଆମ ଆଡେ ସେଇ ଅଳ୍ପ ହେଇଛି କିନ୍ତୁ ଟିକେ ପାଗ ଆଉ ଖରା ନାହିଁ।
ଆଚ୍ଛା। ଆଚ୍ଛା
ଆଉ କଣ ଖାଇଥିଲ ଆଜି?
ଆଜି ଆଜି ଆମର ହେଇଥିଲା କଣ କହିଲ ମସୁର ଆଳୁ ଡାଲମା ହେଇଥିଲା। ତା ସହିତ ଶାଗ ଆଉ ଗୋଟେ ଭଜା ଆଉ ଗୋଟେ ଦଳା ହେଇଥିଲା ବିଲାତି ଆଉ ଆଳୁ ଆଉ ମିକ୍ସଚର ଦଳା ତମର କଣ କ ଥିଲ ଆଜି ତ ନନଭେଜ୍ ବାର ଅଛି କଣ କରିଥିବ ବୋଧେ ନିରା ମାନେ ଆଇଁଷ କଣ କରି
ଆଜି ଆମର ହେଇଥିଲା ମାଛ ମାଛ ବେସର ଆଉ ଶାଗ ଭଜା
ଆଚ୍ଛା। ହଁ ମାଛ ବେସର ଭଲ ଆଉ ଆଉ କଣ କଣ କରୁଚ ଏବେ?
ଏବେ ସେବ୍ଲାଉଜ୍ କାଟିକି ସବୁ ଟିକ୍ ଟିକ୍ ହେଇଥିଲା ତାକୁ ସବୁ ତୋଳିକି ରଖୁଚି।
ଆଚ୍ଛା ଆରେ ତମେ ବ୍ଲାଉଜ୍ ବନେଇବା ପରା କଁ କହିଲ?
ହଁ କଣ କଅନି ତାକୁ ସବୁ ଜଏଣ୍ଟ କରିଥିଲି ସେ ଅସ୍ତ୍ର ସହିତ ତାକୁ କାଟିଥିନି ଆଉ ସେଇରାକୁ ତୋଳିକି ରଖୁଚି।
ଆଚ୍ଛା ଆଚ୍ଛା ତମର କଣ ତମେ ବ୍ଲାଉଜ୍ ପୁରା ବନେଇ ଶିଖି ସାରିଲଣି ନାଇଁ?
ହଁ ଶିଖିଗଲିଣି।
ଆଚ୍ଛା ତମେ କେଉଁଠି ଅଛକି ଟିକିଏ ବହୁତ୍ ଧୀରେ ଶୁବୁଚି ତୁମ କଥାଟା ମୋତେ?
ନା ନା ମୁଁ ଟିକେ କଁ କୁଅନି ମୋ ତଣ୍ଠି ପୁରା ବସିଯାଇଚି କଣ ଟିକେ ଶୁବୁଚି ଅବାଜ୍ଞା ମତେବି।
ଓ ଓହୋ ଜଣାପଡ଼ୁଚିବି କଣ ଥଣ୍ଡା ହେଇଯାଇଥିଲା ନା କଣ? ଥଣ୍ଡା ହେଇଯାଇଚିନା କଣ ତମକୁ ହଁ ମୁଁ କହିଲି ଥଣ୍ଡା ହେଇଯାଇଚିନା କଣ ତମକୁ?
ହଁ ଥଣ୍ଡା ହେଇଯାଇଛି।
ଓହୋ ଆଉ କଣ କଣ କରୁଚ ଏବେ?
କୁଆଡ଼େ କୁଆଡ଼େ ସବୁ ବୁଲିବାକୁ ଯାଇଚ ବାହାରେ ଜେଗାକୁ?
ମୁଁ? ମୁଁତ ଆମର ଏଇଠି ପାଖରେ ଗୋଟେ ତାରିଣୀ ଅଛି ତମେ ଜାଣିଥିବ ଘଟଗାଁ? ଘଟଗାଁତ ତମେ ଆସିଥିବ ନିହାତି?
ହଁ ହଁ ଯାଇଚୁ।
ହଁ ତଘଟଗାଁକୁ ଆମେ ପ୍ରାୟତଃ ସବୁ ବର୍ଷ ଯାଉଚୁ କାହିଁକିନା ସେଇଟା ଆମ ପାଖରେ ନହେଲେ ମୁଁ ଯାଇଚି ପଞ୍ଚଲିଙ୍ଗେଶ୍ଵର ଆମର ବାଲେଶ୍ଵର ଆଉ କଣ କହିଲ ଆମର ପୁରୀ ଜଗନ୍ନାଥ ମନ୍ଦିର ଆଉ ନହେଲେ ଏତେ ଜାଗାକୁ ମୁଁ ଯାଇନି ବୁଲି। କଁ କଇଁଲ? ସବୁବେଳେ ପଢ଼ାପଢ଼ିରେ ରହିଲିନା ତଆଉ ଯାଇ ହେଲାନି ବାସ୍ ଯାହା ହଷ୍ଟେଲ୍ ବାସ୍ ଲୁ ନହେଲେ ଇଏରୁ ଯାହା ଯାଇଥିଲି ବୁଲିବା ପାଇଁ ଆଉ ଏତେଟି ଯାଇ ହଉନି ପଢ଼ାରେତ ସବୁବେଳେ ରହୁଚୁ ଆଉ କୁଆଡ଼େ ଯାଇବିି ପାରୁନୁ ଘରେ କେତେବେଳେ କୁଆଡ଼େ ବୁଲିଗଲେବି ଏତେ ଯାଇହୁଏନି ଏବେ ଟିକେ ଟିକିଏ ଯାଉଚୁ। ବଡ଼ ଛୁଆ ହେଲା ପରେ।
ହୁଁ ଓଡିଶା ବାହାରକୁ ଯାଇଚନା କୁଆଡ଼େ ନାଁ ଜାଇନ?
କଣ?
ମୁଁ କହିଲି ଓଡ଼ିଶା ବାହାରକୁ ଯାଇଚନା ନାଯାଇନା କୁଆଡ଼େ?
କେବେବି ଯାଇନି ତମେ ଯାଇଚ ଓଡ଼ିଶା ବାହାରକୁ?
ଆମେ ଯାଇଚୁ ହଁ ହାଇଦ୍ରାବାଦ୍ ଯାଇଥିଲୁ
ଆଚ୍ଛା ଆଉ କୁଆଡ଼େ କୁଆଡ଼େ ସବୁ ଯାଇଚ?
ହାଇଦ୍ରାବାଦ୍ ତାଆଗକୁ କୁଆଡ଼େ ଗୋଟେ ଯାଇଥିଲୁ ମୋର ମନେ ନାହିଁ କିନ୍ତୁ ସେଆଡ଼େ ଯାଇଥିଲୁ।
ଆଚ୍ଛା ମାନେ ହାଇଦ୍ରାବାଦ୍ ମାନେ ତମେ ଯାଇଥିଲ ମାନେ ଆନ୍ଧ୍ରପ୍ରଦେଶ ଆ ଆମରା ମାନେ ଏବେ ଯେଉଁଟା ତେଲେଙ୍ଗାନା ହେଇଯାଇଚି।
ହୁଁ ସେଇଠି।
ହୁଁ ସାଉଥ୍ ଇଣ୍ଡିଆନ୍ ଷ୍ଟେଟ୍ ଗୁଡ଼ା ଭଲ ଲାଗେ। ମାନେ କଣ କହିଲ ମୋରବି ଟିକେ ମାନେ ସେଇଆଡ଼େ ଯିବାର ଇଚ୍ଛା ଅଛି ମାନେ କେରଳା କେରଳ ଯୋଉ ନୁହେଁ ସେଠି ବହୁତ୍ କଁ କହିଲ ଯେଉଁ ହାଉସ୍ ବୋଟ୍ ନଥାଏନା କେରଳରେ
ହଁ ହଁ।
ତ ସେ ହାଉସ୍ ବୋଟ୍ ହଁ ସେଇଟା କେରଳରେ ବି ଅଛି ଆଉ ଆମର କାଶ୍ମୀମିରେ ବି ଅଛି ମାନେ ଭାରତର ପୁରା ମୁଣ୍ଡରେ ଅଛି ଆଉ ଭାରତର ପୁରା ତଳେ ପାଦରେ ଅଛି। ତ ମତେ ସେ ହାଉସ ବୋଟ୍ ରେ ମୁଁ ସବୁ ଦେଖି ଯେତେବେଳେ ଏଇ ମୁଭି ଫୁଭି କି ଡ୍ରାମା ଫ୍ରାମରେ ଦେଖେ ନା ତ ମୋର ବି ଇଚ୍ଛା ହୁଏ ମୁ ଟିକେ ଯାଆନ୍ତି ସେଠି। କି ଆଉ କେବେ ଭବିଷ୍ୟତରେ ହେଲେ ଗଲେ ଟିକେ ସେ ହାଉସ୍ ବୋଟିଂରେ ବସିକି ଟିକେ ବୋଟିଂ କରିବାକୁ ଇଚ୍ଛା। ମାନେ ସେ ଘର ମାନେ ବୋର୍ଟଟା ଭିତରେ ଘର ହେଇଥିବ।
ଆଉ ମୁହାଁ ଭଲ ଲାଗେ ଆମର ସେ ଜାମୁ
ଆଉ ତମେ କୋଉଠି କୋଉଠି ସବି ବୁଲିଚ?
ଆମେ ତ କେବଳ ସେ ହାଇଦ୍ରାବାଦ ଯାଇଥିଲୁ କଣ କୁହନି ଛୁଟି ଥିଲା ନାଁ ଆ ଆର ବର୍ଷ କୁ ସ୍କୁଲ୍ ଛୁଟି ହୁଏ ସେଇଥିରେ ପଳେଇଥିଲୁ ତିନ, ଚାରି ମାସେ।
ଆଉ କୁଆଡ଼େ?
ଏ ସ୍କୁଲ୍ ଛୁଟି ଥିଲା ନା ଛୁଆଙ୍କର ସେଇ ସମୟରେ ଯାଇଥିଲୁ ବୋଧେ। ଦୁଇ, ତିନି ମାସେ ରହିକି ଆସିଥିନୁ।
ଓହୋ ଆରେ ଦୁଇ, ତିନି ମାସ ରହିଥିଲ ମାନେ ଭଲକି ଦେଖିକି ଆସିଥିବ ଆଉ।
ହଁ
ଆଉ ଓଡିଶା ଭିତରେ ସବୁ କୁଆଡେ କୁଆଡେ ଯାଇଚ?
ଆମେ ଓଡିଶାରେ ଟିକେ କମ୍ ଯାଇଚୁ କାଇଁ କୁହନି ଛୁଆଙ୍କୁ ନେଇକି ଛୁଆ ମାନେ ଟିକେ ଅସୁବିଧା ଏକା ହଁ ତମେ ଦୁଇ, ତିନି ଜଣ ପଳେଇବ। ଆଉ ଛୁଆଙ୍କୁ ନେଇକି ଗଲା ବେଳକୁ ଅସୁବିଧା ବାଟରେ କୋଉଠି ସେମାନେ ଛୁଆମାନଙ୍କୁ ଦେଖିକି ହଇରାଣ କରନ୍ତି।
ଆଉ ଏବେ ମାନେ ଏବେ କୁଆଡ଼େ ଯିବାର କିଛି ଅଛି କି ଯିବା ପାଇଁ କିଛି ଭାବୁଚ କୁଆଡେ? କୁଆଡେ?
ହ୍ୟାଲୋ।
ହଁ କୁଅ।
ଟାୱାର ନ ଆସିଲା ଭଳିଆ ମତେ ଲାଗିଲାତ।
ହଁ ମୋତେ ବି ଟିକେ ଶୁବୁନି ମଝିରେ ମଝିରେ ଏବେ ଶୁବୁଚି ଏବେ ଯୋଉ କଣ କଇଲ କୁଅ।
ଶୁବିଲା ନାଇଁ ଏ ଯୋଉ ପବନ ଫବନ ବି ଟିକେ ଦଉଚି ନା ଟିକେ ଟାୱାର
ଆଚ୍ଛା ହେଇଥିବ। ଆମର ବି କଣ କଇଲେ ଏଠି ଟାୱାର ପ୍ରୋବ୍ଲେମ୍ ବି ଆମ ଗାଁରେ ଟିକେ ହୁଏ ତଳୁଆ ଗାଁଟା ନା ସେଥିପାଇଁ।
ଉଁ ହୁଁ। ଆମର କଣ କଇଲେ ଆମର ଏଥିରେ ବି ଆମ ଘରୁ ଯାଇଥିଲି ଜାମ୍ମୁ କାଶ୍ମୀର୍ ଆଉ ବୈଷ୍ଣବୀ ଦେବୀ ଯୋଉ ଠାକୁର ଅଛନ୍ତି। ଆଉ ଯାଇଥିଲି ଇଣ୍ଡିଆ ବୁ ଇଣ୍ଡିଆ ବୁଲି ଇଣ୍ଡିଆ ଗେଟ୍ ଯୋଉଠି ନାହିଁ ବୋର୍ଡର ଟା
ହଁ ହଁ ଇଣ୍ଡିଆ ଗେଟ୍ ହଁ।
ହଁ ସେଆଡ଼େ ବି ଯାଇଥିଲେ ଆଉ ଚେନ୍ନାଇ। ଆମ ଘର ଲୋକ ଚାରି ଜଣ, ପାଞ୍ଚ ଜଣ ଯାଇଥିଲେ। ସବୁ ବୁଲିକି ଆସିଲି କିନ୍ତୁ ଯୋଉ ଯୋଉ ଅଛନ୍ତି ବୈ ହୁଁ ଦେବୀ ଯୋଉ ଅଛନ୍ତି ଚଉଦ କିଲୋମିଟର ଉପରେ ଯୋଉ ଠାକୁର ସିଏ ମାନେ କଣ କୁହନି ତମେ ଚଉଦ କିଲୋମିଟର ତଳୁ ଯିବ ଉପରକୁ ଚାଲିକି ଚଉଦ କିଲୋମିଟର ମାନେ ସେ ଖାଲି ଚଢ଼ିବ ପାହାଡ଼। ଚଉଦ କିଲୋମିଟର ପରେ ଅଛନ୍ତି ଠାକୁର।
ହୁଁ ହୁଁ।
ଆମର ଟିକେ ଛୁଆ ଅଛନ୍ତି। ଛୋଟ ଛୁଆ ଯାଇଥିଲେ ଟିକେ ଯାଇଥିଲେ ସିଏ ପୁରା ହତାଶ ହେଇଯାଇଥିଲେ। ତଥାପି ସିଏ ଘୋଡ଼ାରେ ଯା ରେ ବସିକି କିନ୍ତୁ ଘୋଡ଼ା କରେ ଘୋଡ଼ାରେ ତ ଆମେ ପଳେଇବ ଦିଇ କିଲୋମିଟର ଦିଇ କିଲୋମିଟର ଗଲେ ସେ ତମଠୁ ନେବେ ଚାରି ହଜାର ନଏଲେ ଚା ସାଢ଼େ ଚାରି ହଜାର। ଯଦି ତମେ ଦି କିଲୋମିଟର ଯିବ ଆଉ ଇଏ ଏତେ କଷ୍ଟରେ ଠାକୁରଙ୍କୁ ତମେ ଯାଇଁ ଦେଖିବ ମାନେ ଚାଲି ଚାଲି ପୁରା ହତାଶ ହବ।
ଓହୋ ଆଚ୍ଛା।
ଆଉ। ଭଲ ଠାକୁର କାଳେ ସେଠି ମାନେ କଣ କୁହନି ବହୁତ ଲୋକ ତ ହୁଅନ୍ତି। ଆଉ ତିରୁପତି ବି ଯାଇଥିଲେ ବହୁତ ଆଡ଼େ ବୁଲିକି ଆସିଚନ୍ତି ଏଥରକ। ଛୁଟି ଥିଲା ନା ସ୍କୁଲୁ।
ହଁ ହଁ।
ଇଏ ତାଙ୍କର ପଳେଇଥିଲେ
ବହୁତ ଜାଗା ବୁଲିକି ଆସିଚ ମୁଁ ତ ଓଡ଼ିଶା ବାହାର କୁ କେବେ ଯାଇନି। ମୁଁ ତ ଆମ ଜିଲ୍ଲା ବାହାରକୁ ବି ମାନେ ଏତେ ଯାଇନି କେବଳ ଯାହା ଏକ୍ଜାମ ଦେବା ପାଇଁ ସେ କଟକ ଭୁବନେଶ୍ଵର ବହୁତ ଯାଇଚି। ଆଉ ନହେଲେ ମୁଁ ଏତେ କୁଆଡ଼େ ଯାଇନି କଣ କହିଲ ସବୁବେଳେ ପାଇଁ ପରୀକ୍ଷା ରହିଲା ନା ଧର ମୋର ଟି କଣ କହିଲ ଯେତେବେଳେ ଘରେ ଯାଆନ୍ତି ସବୁବେଳେ ଘରେ ବୋ କରିକି ଯାଆନ୍ତି ତ ମୁଁ କଣ କହିଲେ ଛୁ ଆ ମୁଁ କୁଆଡେ ମନା କରି କରି ଆଉ ଏତେ ଯାଏନି ଏବେ ଏବେ ଟିକେ ଟିକେ ଯାଉଚି ଆଉ।
ଏବେ କଣ ଟିକେ ପାଠ ପଢା ଅଛି ସରିଗଲେ ପରେ ଯିବ ଆଉ।
ହଁ ଦେଖିଆ ଆଉ।
ହୁଁ ଆଉ ମୁଁ କଇଲି ଆଗକୁ କେବେ ହେଲେ ଆମେ ସବୁ ମିଶିକି ଯିବା କୁଆଡ଼େ ଆଉ। ଆଉ ତମ ତ ଭଲ ମାନେ କେତେ ଫୋନ୍ ଟା ହ୍ୟାଙ୍ଗ୍ ହୋଉଚି କି?
ନା ମୁଁ କହିଲି ଫୋନ ଆଜି ଟିକେ ପବନ ଫବନ ଜୋରେ ହେଇଯାଇଥିଲା ନା। କୁଆଡେ ଟିକେ ନେଟୱାର୍କ ଖାଲି ଟିକେ ଅପଡାଉନ ହେଇଯାଉଚି।
ହଁ ତମର କଣ କହିଲ ତମ ଭୟସଟା ବି ମୋତେ ଟିକେ ମାନେ ଶୁବୁଛି ପୁଣି ପୁରା ଲୋ ହେଇଯାଉଚି ପୁରା ହାଇ ହେଇଯାଉଚି ଯେ ଏମିତି ଟାଇପ୍ ର ହୋଉଚି ତମକୁ ମୋ ମୋ ଟୋନ ଟା ବି ପୁରା ସ୍ଲୋ ସ୍ଲୋ ଶୁବୁଚି?
ଆହା ହା ମତେ ବି ଟିକେ ଶୁବୁଚି ଆଗରୁ ଟିକେ ସ୍ଲୋ ଶୁଭୁଥିଲା ଏଇନା ଟିକେ ଭଲ କି ଶୁବୁଚି।
ହଁ ମୋର ବି ସେଇଆ ମାନେ ସ୍ଲୋ ହେଇଯାଉଚି ପୁଣି ଜୋରେ ହେଇଯାଉଚି ଏମିତି ହଉଚି।
ଯୋଉ ହାଇଦ୍ରାବାଦରେ ଯୋଉ ଆମର ଏଠି ଗୁପଚୁପ ଦିଅନ୍ତି ନା ଗୁପଚୁପ ଖାଇବାକୁ ଦିଅନ୍ତି ଯେମିତି ଗୁ ଚୁପ୍ ରେ ଆମର ଆଳୁ ତାଙ୍କର ସେଠି କଣ ଦିଅନ୍ତି କୁହନି ତାଙ୍କର ସେଠି ପାଣି ପୁରୀ କୁହନ୍ତି। ପାଣିପୁରୀ ମାନେ ତମ ଗୁପ୍ ଚୁପ ଭଳିଆ ପୁରୀଟା କିନ୍ତୁ ତା ଭିତରେ ଦେବେ ଘୁଗୁନି। ମାନେ ଯୋଉ ଆଳୁ ମଟର ତରକାରୀ। ସେ ଘୁଗୁନି ଟା ପୂରେଇକି ଦେବେ ତା ଭିତରେ ସକ୍ସ ଦେବେ। ଆଉ ସକ୍ସ ବୋଲି କଣ କୁହନି ଟିକେ
ହଁ ତାହେନେ ପାନି ପୁରିଟା ଆମ ଗୁପଚୁପ ଭଳିଆ ନୁହଁ?
ନା ସେ ହା ସେଣେ ହାଇଦ୍ରାବାଦରେ ଣେ କିନ୍ତୁ ଆଳୁ ପୁରେଇକି ଦିଅନ୍ତିନି ସେଥିରେ ଆଳୁ ଆଉ ଯୋଉ ମଟର ଯୋଉ ଘୁଗୁନ ଯେମିତି ହୁଏ
ହୁଁ।
ସେମିତି ସେ ପୁରା ପାଣିଆ ପାଣିଆ କରି ତା ଭିତରେ ପୂରେଇକି ଟିକେ ଖଟା ପାଣି ଦେଇକି ଦେବେ।
ଛା।
କିନ୍ତୁ ଭଲ ଭଲ ଲାଗେ ଖାଇବାକୁ କାହିଁ କୁହନି ସେଥିରେ ଟିକେ ଖଟା ପକେଇଥିବେ ଆଉ ଦହିି ଆଉ ଟମାଟୋ ସକ୍ସ ପକେଇକି ତମକୁ ଦେବ ସେଇଟା ହଁ ଟିକେ ଆମର ଯେମିତି ହେଇଠୁ ଗୁପଚୁପ୍ ଟା ଟିକେ ଭଲ ଲାଗେ।
ଆଚ୍ଛା।
ସେମିତି
ମେ ଯାହା ହଉ ଏତେ ଆଡେ ଯାଇକି ବୁଲିକି ଆସିଛ ଆଉ କେବେ ହେଲେ ମୁଁ ବି ଯିବି ଆଉ।
ଆଉ ତମ ଆଡେ ଆମ୍ବ ଫାମ୍ବ ଆଜି ପବନରେ ଖସିଛି ନା?
ହଁ ଆମ୍ବ ତ ନାହିଁ ଗଛରେ ଆଉ କଣ ପବନରେ ଖସିବ।
ଆ
ହୁଁ।
ହଉ ତାହେଲେ ହଉ ତାହେଲେ ମୁଁ ରଖୁଛି ପରେ କଥା ହବା।
ହଉ ହଉ।
ହ୍ୟାଲୋ।
ହଁ ହଁ ହୋଉ।